ହ୍ୟାଲୋ।
ହ୍ୟାଲୋ।
ଆଜ୍ଞା ମ୍ୟାଡ଼ାମ ଶୁଭ ସକାଳ।
ଶୁଭ ସକାଳ କୁହନ୍ତୁ କଣ କରୁଛନ୍ତି?
ଏଇ ବର୍ତ୍ତମାନ ବହୁତ ଦିନ ହେଲାଣି ମୁଁ ଯୋଉଠି ସର୍ଭିସ କରେ ତ ସେ ପାଖରେ ଗୋଟେ ରୁମ୍ ନେଇଥିଲି ସେ ରୁମକୁ ପାଖାପାଖି ଆସିନି ମୁଁ ହେଇଗଲାଣି ଦେଢ଼ ମାସେ ହେବ। ତ ଗତକାଲି ରାତିରେ ହଁ ସେଉଠୁ ଦିଇଶହରୁ ଅଢ଼େଇଶହ ମିଟର ହବ।
ସାଙ୍ଗ ପାଖରେ ରହିଯା?
ନାଇଁ ନାଇଁ ମୁଁ ଆମେ ଦି ଜଣ ରହୁ, ଉ ଦି ଜଣ ରହୁ ସିଏ ବି ସେମିତି କେବେ ଖାଲି ରୁମ୍ ଟା ଟେମ ମାନେ ଏମିତି ସାମାନ୍ୟ ନିଆ ହେଇଛି। କେତେବେଳେ ଲେ ହେଁଇଗଲା କିମ୍ୱା ବର୍ଷା ହେଲା କି ଉଁ ଯଦି ଆମ ଘରୋଣୀ ମାନଙ୍କ ର କିଛି ଜି କାମ ପଡ଼ିଲା ଉଁ।
ଆଛା।
ଆମେ ଦି ଜଣ ଦି ଜଣ ସାଙ୍ଗ ଏମିତି ନେଇଯାଇଯୁ ଖାଲି। ଯଦି ଏମର୍ଜେନ୍ସି କିଛି ପଡ଼ିଲା ତାହେଲେ ରହିଯିବୁ। ତ ସିଏ ବି ଆସିନି ତିନି ମାସ ହେଲାଣି ରୁମ୍ କୁ ମୁଁ ବି ହେଲାଣି ଦେଢ଼ ମାସ ଦୁଇ ମାସ ପଖାକି ଆସିନି। ଗତକାଲି ରାତିରେ ମୁଁ ରହିଗଲି ବର୍ଷା ଜୋର ପକେଇଲା। ଉଁ କାମରେ ବି ଟିକେ ଲେଟ୍ ହେଇଗଲା, ଆ ସେଥିପାଇଁ ସେ ହଁ ହଁ ସେଗୁଡାକ ସ୍ତ୍ରୀ ଲୋକଙ୍କ ଭଳିଆ ସଫା କରୁଛି ମତେ ଟିକେ ଅସ ତ ନ ଅସନା ହେଲେ ଓ ରହିବାକୁ ଭଲ ଲାଗେ। ଆଉ ସଖାଳୁ ଉଠିକି
ଉହୁଁ
ଏ ଝଡ଼ାଝଡ଼ିକି ସଫାସଫି ଚାଲିଛି ଆଉ।
ଆହାଛା ଆଜି ଡ୍ୟୁଟି ନାହିଁ କି?
ହଁ ଅଛି ଗାଧୋଇ ପାଧୋଇକି ବାହାରିବା ଆ ନଅଟା ବେଳକୁ। ଆପଣ ଅଟେ ବର୍ଷା ହେଇଚି?
ବର୍ଷା ଏବେ ବି ହୋଉଚି। ଆଉ ମୁଁ ବର୍ଷାରେ ଭିଜୁଛି ବି ଏଠି। ହାମୋର ତଳେ ନେଟୱାର୍କ ଆସୁନି ନା।
ଆଜ୍ଞା।
ହୁଁ କିଛି ବି ମୋବାଇଲ ୟୁଜ କରିବା ପାଇଁ ହେଲା ଛା ତ ଉପରକୁ ଆସିବାକୁ ପୋଡୁଚି ଆଜିିକି ଆଠ ଦିନ ହେଇଯିବ।
ଆପଣ କୋଉ ଜାଗା କି ହେତା?
ଆମ ଏପଟେ ଢେଙ୍କାନାଳ ଭୁବନ।
ଆଛା ଢେଙ୍କାନାଳ ଭୁବନ।
ହୁଁ।
ନାଇ ସେପଟ ତ ମୋର ଗୋଟେ ସାଙ୍ଗ ଘର ଅଛି, ମୋର ଘର ହୋଉଚି ଭଦ୍ରକ ଜାଣିଛନ୍ତି?
ହୁଁ ହୁଁ ହୁଁ ଜାଣିଚି ଜାଣିଛି।
ଭଦ୍ରକ କଁ ପ୍ରସିଦ୍ଧ ସବୁଠୁ ଜାଣିଚନ୍ତି?
ଉମ୍ ନା ଭଦ୍ରକ ଜାଣିଚି ପ୍ରସିଦ୍ଧ କଣ ଜାଣିନି।
ଭଦ୍ରକରେ ସବୁଠୁ ପ୍ରସିଦ୍ଧ ହୋଉଛି ଆମର ପ୍ରଥମ କଥା ହେଉଚି ଆମର ଆ ମା କାଳୀପୂଜା।
ହୁଁ ହୁଁ କାଳୀ ପୂଜା ହଁ କାଳୀ ପୂଜା ଭଲ ହୁଏ।
ଏଇଟା ସବୁଠୁ ବଡ଼ ପ୍ରସିଦ୍ଧ ଜାଗା ଆମର। ହୁଁ ମୁଁ ତ ଏଇଠି ରହେ ଏଇଠି ଟାଉନ ଉପରେ ଚାକିରି କରିଚି ଓ ହୋମ ଟାଉନରେ ଚାକିରି।
ଏବେ ନିଜ ସ୍ଥାନକୁ ଯାଉଥିବେ ନା?
ହଁ ମ ଭଦ୍ରକରେ ହିଁ ମୁଁ ଚାକିରି କରିଚି ଆଉ ମୋନ ଡେ ପ୍ରମାନ ପ ଏ ବି ଦେଲାବେଳେ ଯାଉ ବୁଲିବା ପାଇଁ।
ଆଛା ହୁଁ ହୁଁ।
କାଳୀପୂଜାରେ ଏମିତି କୌଣସି ଦିନ ନାହିଁ ଅଫିସ୍ ସରିଲା ପରେ, ଯେଉଁଟାକି ଆମେ ଯାଇନୁ ପ୍ରତ୍ୟେକ ଦିନ ଯାଉ।
ଆଛା, ଆଉ ଏପଟେ ଆପଣଙ୍କର କିଏ ସାଙ୍ଗ ଅଛି, ଢେଙ୍କାନାଳ ପଟେ?
ଢେଙ୍କାନାଳ ପଟେ ମୋର ଗୋଟେ ସାଙ୍ଗ ଅଛି। ହେଲା କି, ଜଣେ ନାଇଁ ଦି ଜଣ ଅଛି। ଅଛନ୍ତି, ଯିଏ ଆମର, ନା ତ କହିବାଟ ଠିକ୍ ହବନି ହେଲା କିି।
ହୁଁ, ହୁଁ।
ଏ, ମୁଁ ଆଡମିନ୍ ଅଛନ୍ତି, ହେଲା କି! ଯିଏ ତମର ଆମର ଏଥିରେ ଆଡମିିନ୍ ର ଯିଏ ଅଛନ୍ତି, ସେ ହଉଛି ମୋ ସାଙ୍ଗର ଗୋଟେ ଭଉଣୀ, ହେଲା କି!
ଆଚ୍ଛା।
ବୁଝିଲେ କି ଯିଏ ଲିଟ୍ କରୁଛନ୍ତି ହେଲା। ଆଉ ଦ୍ଵିତୀୟ କଥା ହେଲା, ମୋର ଆଉ ଗୋଟେ ସାଙ୍ଗ, ସାଙ୍ଗମାନେ କଣ? ମୋ ଭିଣେଇର ଭିଣେଇ। ତାଙ୍କ ତାଙ୍କ ଘରୁ ହଉଛି ଭୁବନ।
ଉଁ, ହୁଁ।
ପ୍ରପର୍ ଭୁବନ, ଭୁବନଟା ତ କୁହନ୍ତି। ଓଡ଼ିଶାର ସବୁଠୁ ବଡ଼ ଗାଁ।
ହଁ, ଏସିଆ ମହାଦେଶର। ଓଡିଶାରେ ନୁହେଁ। ଏସିଆ ମହାଦେଶର ସବୁଠୁ ବଡ ଗାଁ।
ହଁ, ଠିକ୍ କଥା। ଏସିିଆ ମହାଦେଶର ସବୁଠୁ ବଡ଼ ଗାଁ। ତାକୁ, ନେଇକି ଆପଣ ବହୁତ ଗର୍ବିତ ବି କରୁଥିବେ। ମୁଁ, କେବେ ଯାଇନି କେବେ ଭୁବନ?
ନାଇଁ, ନାଇଁ ତାକୁ ନେଇକି ଗର୍ବ କରିଥାନ୍ତି। ଯଦି ପ୍ରପର୍ ହେଇଥାନ୍ତା। ତ ଆପଣଙ୍କ ସାଙ୍ଗ ଘର ପାଖାପାଖି ଆମ ଘର। ଯୋଉ ସା ସାଙ୍ଗର ଭଉଣୀ କହୁଛନ୍ତି ଯିଏ ଲିଡ଼ କରିଚି। ଆମ ଘରଠୁ ଠୁ ଶହେ ମିଟର ପାଖରେ ତାଙ୍କ ଘର।
ମାତ୍ର ଶହେ ମିଟର।
ମାତ୍ର ଶହେ ମିଟର। ସେ ଆମ ଘର ବାଟ ଦେଇ ଡେଲି ଯିବା ଆସିବା କରନ୍ତି। ଆମ ଘର ବାଟେ ବସ୍ ଯାଏ ନା, ସେ କେବେ ଯାଆନ୍ତି ଯଦି ଏପଟେ ଯିବା ଆସିବା କରନ୍ତି। ଆମ ଗାଁ ପଟ ଦୋକାନ କୁ ବି ସିଏ ଆସନ୍ତି। ତାଙ୍କ ଗାଁ ରେ ହେତେ ଦୋକାନ ଫୋକାନ ନାହିଁ ନା! କିଛି ବି କାମ ପଡିଲେ ସେ ଆମ ଗାଁକୁ ଆସିବାକୁ ପଡେ। କିନ୍ତୁ ଗାଁ ଦିଟା କିନ୍ତୁ ପାଖରେ ଲାଗିଛି ଆଉ। ଆମର ଗାଁ ର ଆରମ୍ଭରେ ଘର ଟା ନା। ତାଙ୍କ ଗାଁ ଆରମ୍ଭ ଯୋଉଠି। ଆମ ଗାଁ ଆରମ୍ଭଟା ସେଇଠି।
ଅ, ହ।
ଶହେ ଦୁଇଶହ କିଲୋମିଟର ଭିତରେ ତାଙ୍କ ଘର। ଭୁବନ ଏମିତି ଆମେ ଯାଉନା ଦଶହରା ଦେଖି ଯାଉ, ବାଲିଯାତ୍ରା ହେଲା ଦେଖି ଯାଉ। ଆଉ, ପ୍ରାୟ ଆମର ମାର୍କେଟିଂ ହଉଛି ଭୁବନ।
ଭୁବନ ଗାଁ ଭିତରେ ଅଲଗା ଅଲଗା ସାହି ଥାଏ ବୋଧେ!
ଭୁବନ ଗାଁ ରେ
ଆଜ୍ଞା।
ଏତେ ବଡ ଗାଁ ଯେହେତୁ, ତ ସାହି ରହିବ ନା!
ଆଜ୍ଞା ଆୟାଁ।
ଅ, ତା ଭିତର ଗଳିରେ ଯଦି ଆପଣ ପଶିବେ ନା, ବାହାରିବା ପାଇଁ ରାସ୍ତା ପାଇବେନି। କାହିଁକି ନା, ତା ଭିତରୁ କୌଣସି ବଡ ବଡ ଗାଡି ବି ଯାଇପାରେନି ନା, ବହୁତ ଗଳି କନ୍ଦୀ ରାସ୍ତା। ହୁଁ, ହୁଁ।
ଆପଣଙ୍କ ଭୁବନ ଗାଁ ରେ ସବୁଠୁ ପ୍ରସିଦ୍ଧ ଠାକୁର କଣ? ସେ ପୂଜା ପାଆନ୍ତି।
ପୂଜା ପାଆନ୍ତି ବୁଦ୍ଧେଶ୍ଵର ଶିବ। ଦେଖିନାହାନ୍ତି ଆସିଥିବେ ଯଦି ତ ନିହାତି ଦେଖିଥିବେ ନା।
ସତରେ ଭୁବନରେ କଣ ଏମିତି ଅଛି ଟିକେ ଲୁହନ୍ତୁ?
ଭୁବନରେ ତୀର୍ଥସ୍ଥଳୀ ସେମିତି କିଛି ନାହିଁ ସେ ଗୋଟିଏ ହିଁ ବଡ଼ ମନ୍ଦିର ବୁଦ୍ଧେଶ୍ଵର ଅଛି। ସେଇ ଯାଉଚି ଅଛନ୍ତି ଶିବ। ଆଉ ସେମିନ୍ତି ଆଉ କିଛି ନାହିଁ ତା ଭିତରେ ପାର୍କ ହେମିନ୍ତି ଛୋଟ ତିନ ଛୋ ଛୋଟ ତିନି ଚାରଟା ଥିବ ମୁଁ ଦେଖିଚି ମୋ ଦେଖି଼ବାର ଦିଇ ତିନିଟା। ଆଉ ହେମିତି ବି କିଛି ନାହିଁ ତୀର୍ଥସ୍ଥଳୀ ଆଉ କିଛି ବି ନାହିଁ। ଆଉ କିନ୍ତୁ ପର୍ବ ହୁଏ ସବୁ ଗଣେଶ ପୂଜା। ଲକ୍ଷ୍ମୀ ପୂଜା କାଳୀ ପୂଜା ସବୁ ମାନେ ଭଲସେ ହୁଏ। ଆଉ ଆଉ ଦଶହରା ତ ଜାଣିଥିବେ ବଳଦ ଯାତ୍ରା ହୁଏ କେବେ ଆସିଛନ୍ତିକି ଦେଖିବା ପାଇଁ?
ମୁଁ ତ କେବେ ଯାଇନି ଜଦି ଅପଣ କେବେ ନି ନିମନ୍ତ୍ରିତ କରନ୍ତି ତାହେଲେ ନିଶ୍ଚିତ ଜିବା।
ଆଛା ଠିକ୍ ଅଚି ହୁଁ ହୁଁ।
ଭୁବନ ଗାଁରେ ମାଟି ମାଡିବାକୁ ହେଲେ ବିନା ନିମନ୍ତ୍ରଣ ରେ ତ ଜିବି ଯାଇ ହବନି ହୁଁ ହୁଁ ହୁଁ
ଏସିଆ ମହାଦେଶର ବଡଗାଁ ବୋଲି। ଆଛା ହୁଁ।
ବୋଉହୁତ ଇଛା ଅଛି ସେ ଗାଁକୁ ଗାଁରେ ଟିକେ ଅ ଗାଁ ଦର୍ଶନ କରିବା ପାଇଁ ଗାଁ ମାଟି ମାଡ଼ିବା ପାଇଁ।
ଯେହେତୁ ବଡ ଗାଁ ଟା ସମସ୍ତଙ୍କର ଇଣ୍ଟରେଷ୍ଟ ଥାଏ ସେ ଗାଁ ଟା କେତେ ବଡ ହେଇଥିବ ମୁଁ ଟିକେ ଦେଖନ୍ତି କି। ଆମେ ପାଖରେ ଅଛୁ ସେଥିପାଇଁ ଆମକୁ କିଛି ଲାଗୁନି। ସବୁ କିଛି ଯୋଉ ଜିନିଷ ଯିଏ ନଦେଇଖି଼ ଥାନ୍ତି ନା ତାଙ୍କୁ ଇଣ୍ଟରେଷ୍ଟ ଲାଗେ ଟିକେ ସେ ଜାଗାକୁ ଯିବା ପାଇଁ।
ଆଜ୍ଞା।
ଆମେ ମୁଁ ଯାଇଚି ସେ ଭଦ୍ରକ ଦେଇକି ଯାଇଛି ବାଲେଶ୍ୱଵର କିନ୍ତୁ ଭଦ୍ରକରେ କୌଣସି ଜାଗା ଦେଖି ଦେଖିବାକୁ କେବେ ଯାଇନି କାଳୀ ପୂଜା ଇଛା ହୁଏ ଯିବା ପାଇଁ କିନ୍ତୁ। ଆମେ ତ ଆଉ ଏକୁଟିଆ ଯାଇପାରିବୁନି ନା। ଫ୍ୟାମିଲିରେ କେହି ଗଲେ ସିନା ଯିବା ପାଇଁ ତ ଇଛ ଜାଉ ସେତେବେଳେ ଝିଅ ବେଳେ ତ ବାପା ହେମିତି ତାଙ୍କର ବିଜନେସ୍ ସିଏ ଛାଡ଼ିକି କୁଆଡ଼େ ଯାଇପାରନ୍ତିନି। ହ ଫିର୍ ବି ଆମେ ଏଇ ଦଶହରା ଟା ପ୍ରତିବର୍ଷ ଛୋଟ ବେଳୁ ପ୍ରତିବର୍ଷ ଦେଖିବା ପାଇଁ ଯାଉ ବାଲିଯା ତ୍ରା ଦେଖିବା ପାଇଁ ଯାଉ ଏଗୁଡା କେବେ ମିସ୍ ହବନି। ଆଉ ଆଉ ହେଇଗଲା ଲକ୍ଷ୍ମୀ ପୂଜା ବାପା ଗୋଟେ ଥର ତା ଭିତରେ ବି ଏତେ ବ୍ୟଶ୍ ସ୍ତ ଭିତରେ ବି ନେଇଚନ୍ତି ମତେ ଥରେ। କିନ୍ତୁ ମୋର ସାନ ସାନ ଭଉଣୀ ଭାଇ ଭଉଣୀ ଦିଜଣ ଅଛନ୍ତି ସେମାନେ କେବେ ଯାଇପାରି ନାହାନ୍ତି ବାପ୍ ବାପାଙ୍କ ସହିତ କିନ୍ତୁ ମୁଁ ଥର ଟେ ଯାଇଚି। ଆମର
ନାଇଁ ନାଇଁ ବାପା ବିଜନେସ୍ ଦୋକାନ ବିଜନେସ୍ ନା ସେ ଛାଡ଼ିକି ଯାଇପାରନ୍ତିନି। ଏ ଗୋଟିଏ ଲୋକ ତାଙ୍କୁ ହେଲ୍ପ କରିବା ପାଇଁ କେହି ନାହାନ୍ତି। ଆଉ ମୁଁ ଘରେ ବଡ଼ ମୁଁ ତ ମାନେ ଲେଡିଜ ତ ଜାଣିଥିବେ। ଆମେ ହେଲ୍ପ କରିି କରି କେତେ କରିପାରିବୁ ହଁ କେତେବେଳେ କେମିତି ଟିକେ ଦୋକାନରେ ଠିଆ ହେଇଯିବୁ ସେ କୁଆଡେ ଯିବେକି ଆସିବେ ଆମେ ଆଉ ଏମିତି ବସି ରହିପାରିବୁନି ନା ସେଠି। ଆଉ ସେ ଏକୁଟିଆ ତାଙ୍କୁ ଟାଇମ ହୁଏନି ସେ ନିଜେ ବି କୁଆଡେ ଯାନ୍ତିନି କେବେ। ଆଉ ଯିବାକୁ ବି ଭଲ ପାଆନ୍ତିନି। ହୁଁ ଆଉ ଯେତେବେଳେ ବୁଢା ବାପା ଥିଲେ ସେ ହେ ଲେପ୍ କରନ୍ତି ଆଉ ବୁଢା ବାପା ତ ଚାଲିଗଲେଣି
ବୁଢା ବାପା ମାନେ ଆପଣଙ୍କର ଜେଜେ ଯେଉଟା ଆମେ କୁହନ୍ତି ରାଇଟ୍। ଆଚ୍ଛା ଆପଣ ବୁଢ଼ା ବାପା ଡ଼ାକନ୍ତି ବୋଧେ।
ନାଇଁ ମୁଁ ଆମର ତ ସମସ୍ତେ ବା ଡାକନ୍ତି ବାପା ବି ତାଙ୍କ ବାପା ବାପାକୁ ବା ଡାକନି ଆମେ ତାଙ୍କଠୁ ଶିଖିଛୁ ଆମେ ବି ବା ଡ଼ାକୁ। କିନ୍ତୁ ବା କହିଲେ ବହୁତ ଲୋକ ବୁଝି ପାରନ୍ତିନି। କାହିଁକି ସମସ୍ତେ ଜେଜେବାପା ଡାକନ୍ତି କିଏ ବୁଢାବାପା ଡାକନ୍ତି। ଏମିତି ତ ଆମେ ଯୋଉଠି କହୁ ବୁଢା ବାପା ବୋଲି କହିଲେ ସମସ୍ତେ ବୁଝିପାରନ୍ତି। ହ କିନ୍ତୁ ଆମେ ଡାକିଲେ ବା ଡାକୁ ବାପା ତ ଡାକନ୍ତି ବା ଆମେ କଣ ଡାକିବୁ। ଏଇୟା ଆଉ। ଆଉ ରୋଷେଇ ନିଜେ କରିକି ଖାଇକି ଯିବେ?
ରୋଷେଇ ଆଜି ନା ଗ୍ୟାସ୍ ଦି ଦିଟା ଗ୍ୟାସ୍ ସରିଯାଇଛି ଯେବେଠୁ ରୁ ଗ୍ୟାସ୍ ଅସୁବିଧା ହେଲା ସବୁ ଦି ଦିଟା ଗ୍ୟାସ୍ ସରିଯାଇଛି ଆଉ ଭରିବୁ ବୋଲି
ମୋ ପାଖରୁ ଆସିକି ନେଲେନି ଆମର ଷ୍ଟକ୍ ଥିଲା।
ହ
ଆମର ଏପଟେ ନାଇଁ ସେମିତି ନାହିଁ ମୁଁ ଆମ ପାଖରେ ଚାରି ଚାରିଟା ସିଲିଣ୍ଡର ଅଛି ହେଲା କି ମୁଁ ତ ଆଉ ଚାରିଟା ଯାଙ୍କରେ ମାନେ ଷ୍ଟକ୍ କରିକି ରଖି ପାରିବିନି ନା ସବୁବେଳେ ଗୋଟେ ଷ୍ଟକ୍ ହେଇକି ରହିବ। ଏମ୍ ଆଜି ଗ୍ୟାସ ଟା ଆମର ମୁଁ ଆଉ ଚାଲୁ କରିନି ମୁଁ ନିହାତି ତିନି ଦିନ ଭିତରେ ଗ୍ୟାସ ଆଉ ଗୋଟେ ନିହାତି ଆସିକି ଷ୍ଟକ୍ ରହିବ। ଆମର ବାପ ଘରଟା ଗାଁ ରେ କେତେବେଳେ ଭାଇର ଦରକାର ପଡେ ସିଏ ନିଏ। କେତେବେଳେ ଆମ ସାହି ପଡିଶାରେ ହଇରାଣ ହୁଅନ୍ତି ସିଏ ନିଅନ୍ତି। କେତେବେଳେ ମୋର ଏଇଠି ଜଣେ ମାଉସୀ ଅଛନ୍ତି ତାଙ୍କର ଗୋଟେ ସିଲିଣ୍ଡର ସିଏ ବି ନିଅନ୍ତି। ଆମର ଅ ସବୁବେଳେ ଗୋଟେ ଷ୍ଟକ୍ ଥାଏ।
ଆଜ୍ଞା।
ଆଉ ବହୁତ ଏମରଜେନ୍ସିରେ ବି ଲାଗେ ଲୋକଙ୍କର ଆଉ ଦିଇଟା ସିଲିଣ୍ଡର ଥିଲା ଯେ ମୋ ଶ୍ୱଶୁର କାହାକୁ ଦେଇଦେଲେ। ଏତେ ଗୁଡା ଘରେ ଜାଗା ଥିଲେ ହବ ନା କିଛି। କାମ ନାହିଁ ରଖିକି କଣ କରିବି ମୁଁ ବାହିରି ଥିଲି ନା ସେଠି ଦିଟା ସିଲିଣ୍ଡର ରଖିଥିଲି ସେ ଘରେ ଥିଲେ ଦିଟା ରଖିଥିଲେ ନିହାତି ତ ଯାହାବି ଯେତିକି ବି ରୋଷେଇ ହଉ ଡବଲ